ହଁ ହ୍ୟାଲୋ
ହଁ କଣ କରୁଛନ୍ତି ଆପଣ
ଏଇ ଧୂପ ଦଉଥିଲି ଶଇଲା ଏଇ ଆଇଲି ଆଉ ହଁ
ହ
ଆଉ
ଆଜି ଜଳଖିଆ କଣ କରିଛନ୍ତି ଆଜି ସନ୍ଧ୍ୟା ବେଳର
ହ କରିନି ଆଉ କରିବି ଆଉ ରଇଛି ଆଉ ଧୂପ ଦିଆ ସଇଲା କରିବି ଆଉ ଚା କରିକି ଟିକେ ପିଇବି ଜଳଖିଆ କଣ କରିବି ଆଉ କରିନି ଆଉ ସଂନ୍ଧ୍ୟା ତ ହେଲା ହି ଆଉ ଧୂପ ଦେଇ ଆସି ବସିଛି
ଆଉ ଏଇଉ କନି କରିବି ଆଉ ଆଉ ଆପଣ ଘରେ ଅଛନ୍ତି ନା କଣ ଯାଇଛନ୍ତି ବାହାରେ ଅଛନ୍ତି
ନା ମୁଁ ଯାଇଥିଲି ବାହାରକୁ ଆସିଲି ଏବେ ଘରେ ଅଛି ଏବେ ତ ଆଉ କିଛି କାମ ନାହିଁ ସବୁ କାମ ସରିଲା ଏବେ ଖାଲି ସନ୍ଧ୍ୟା ବେଳର ଜଳଖିଆ କରିକି ଖାଇବୁ ଆଜି ଆମର ଜଳଖିଆ ର ମାନେ ଖାଇବୁ ଚାହା ପକୁଡି ତାପରେ ଯଉ ଟମାଟୋ ସସ୍ ଚିଲି ସସ୍ ଲଗେଇକି ପକୁଡି ଖାଇବୁ ଆଉ ପକୁଡି ତ ଆମର ଯୋଉ ବନ୍ଧକୋବି ର ହୁଏନି ଆମର କୁଡି ହବା ଯୋଉ ପିଠ । ଖଉ ଭଳିଆ ସେଟା ବି ବଢିଆ ଲାଗେ ଖାଇଲା ବେଳେ ସେଥିରେ ନଡିଆ ପଡିକି ହୁଏ ତାପରେ। ମାମା ଆସିଲେଣି ଏବେ ଗ୍ରାଇଣ୍ଡରରେ ଯୋଉ। ଉ ଇଏ ବାଟିବେ ଆଣ ବାଟିବେ ପିଠା ହବ।
ଓ ହଁ ହ। ଆମର ତ ସେମତି ନଡିଆ ପକୁୋଡି ଦେହରେ ମୋଡି ପକୁୋଡି ଖାଇଲେ ଭଲ ଲାଗେ। ଛୋଟ ଛୋଟ କରିଦେଇଥିବେ ପକୁର ଟା ଗୁଣ୍ଡ ଗୁଣ୍ଡିକ। ସାଙ୍ଗରେ ପକୁଡି ଖାଇଲେ ଭଲ ଲାଗେ ଆମ ସେପଟେ ବାଲେଶ୍ଵର ଭଦ୍ରକ ବାରି । କଟପଟେ ସେ ମୁଠ ପପୁଡି। ନଡିଆ ଟିକେ ଟିକେ ଗୁଣ୍ଡ ଗୁଣ୍ଡ କରି କାଟିକି ମଡିଥର ପକେଇକି ବାଦାମ ଟିକେ । ପକେଇ ଖାଇ ନା ଆମକୁ ଭଲ ଲାଗେ। ଆମର ତ ମୁଢ ଚିକେନ ସୁଜି। କେଲ ଆମର ସେପଟେ ଖିଆଯାଏ ମୁଢି ମଟନ। ବେଶୀ ବାରିପଦାପଟେ ମୁଢି ମଟନ ବେଶୀ ଆମର ଖାଆନ୍ତି ବାହାଘରିବା ଗଲେ ଖ। ବି। କହନ୍ତି ମୁୋଡି ମଟନ ଖାଇବେ ଆମର ବସ୍ତା ବସ୍ତା ମୁୋଡି। ଓଉ । କୁଇଣ୍ଟାଲ ଭଳିଆ ମୁଢଡି ଆସିଥିବ ମୁଢି ତ ଯୋଉ ହାଲୁକା ଆପଣ ଜାଣିଥିବେ କୁଇଣ୍ଟାଲ ଖୁଣ୍ଡ ଆ। ବ ମୁଢି ମଟନ ଖାଇବେ ଆମର ସେପଟେ ଭାରି ପସନ୍ଦ ମୁଢି ମଟନ। ଆଉ ପକୁଡି ରେ ସେମିତି ବାଦାମ ଛୋଟ ଛୋଟ କରି ପକୁଡି ମୁଢ଼ି ଉଣ୍ଡ ଗଣ୍ଡ। କରିକି ନଡିଆ ପକେଇଥିବେ ଆମର ଭାରି ପସନ୍ଦ ସେପଟିଆ ଏପଟିଆର କଣ? ସାଧା ମୁଢି ଟିକେ ପାଠ ପକେଇ ଚ ପିଆଜ କାଟିକି ଆମର ମଟନ ମ ମେନ୍ ସବୁ ଦିନି। ହ ହଁ ହ୍ୟାଲୋ ।
ହଁ ବାଲେଶ୍ୱର ଭଦ୍ରକାଳ। ତ ସେଇଆଡେ ତ ମୁଢି ଅଧିକ ଥାଆନ୍ତି ଆମର ବି ଆମ ମାମୁ ଘରେ ବି ବସ୍ତାରେ ବସ୍ତା ଏ ପରା ମୁଢ଼ି ଥୁଆହେଇଥାଏ ଯେତେବେଳେ ଗଲେ। ମୁଢ଼ି ତାପରେ ସେଇଥିରେ ଯୋଉ। ଆ ସେ ଯୋଉ କଣ କହିଲ ଯୋଉ ଆଳୁ ଚପ ସେ ଆଳୁ ଚପ ବି କ ବି ଚକଡିକି ଖାଆନ୍ତି ଖାଆନ୍ତି ଆମର ମୋ ଆମୁଁ ଘର ଆଡେ ଏମତି କରନ୍ତିି ଆଉ କୋଉଠି ତ ଅଧିକ ମୁଢି । ଖାଆନ୍ତିନି ସେଇ ଭଦ୍ରକ ବାଲେଶ୍ଵର ଆଡେ ହିଁ ଅଧିକ ମୁଢି ଖାଆ ଆପଣ ଏଇ ଭୁବନେଶ୍ଵରରେ ବି ମୁଢ଼ି ଖାଉଛନ୍ତି ନା ଖାଉନାହାନ୍ତି।
ହଁ ମୁଁ ଚାରେ ପକେଇକି ସଖାଳେ ଗାଧେଇକି ଠାକୁର ଫାକୁର ପୂଜା କରି ଚାର ମୁଠେ ମୁଢ଼ି ପକେଇ ଖାଏ ନହେଲେ ଆମ ଗାଁ କୁ ଗଲେ ମୁଁ ମୁଢି ମଟନ ସବୁବେଳେ ଖାଆନ୍ତି ଆଉ ଯୋଉ ଲୁଣି ଆଚାର । ଲୁଣି ଆଚାର ସେ ଝୋଳ ଟିକେ ମଡିର । ପକେଇଦେବେ ଦେଖେ ଆହୁରି ବଢିଆ ଲାଗିବ। ଅ ମୁଢ଼ି ଖାଇବେ ସେ ମୁଢ଼ି ଆଚାର ପକେଇବେ ଟିକେ ଝୋଳ ଗୋଳେଇ ଦେବେ। ଲୁଣିଆ ଲୁଣିଆ ନାଗିବ ମୋଡି ର ସେଇଟା ଆହୁରି ବଢିଆ ଲାଗେ ଖାଇବାକୁ। ଆଉ ମୁଁ ଟିକେ ଚାର ପକେଇକି ସକା ମୋଡି ଦିଟା ଖାଏ ତାପରେ ବେଳ ହେନେ ପିଠା ରୁଟି ଯଦି ହେଇଥିବ ଖାଇବି ଖଣ୍ଡେ ନହେଲେ ସବୁ କାମ ସା ରିକି ବାରଟା ସାଢେ ବାରଟା ଗୋଟେ ବେଳକୁ ଭାତ ଦିଟା ଖାଇଦିଏ ଆଉ ଖାଏନି କିଛି। ଜଳଖିଆ କଣ ପିଠା ମୁଢ଼ି ଖାଇ ଦେଇଛି ହେଇଛି ତାହେଲେ ଦିଟା ଅଢେଇଟା ବେଳକୁ ଭାତ ଖାଇବି। ନହେନି କିଛି ନ ଖାଇଛି ଗୋଟେ ଦ ସାଢେ ଗୋଟେ ବାରଟା ବେଳକୁ ମୁଁ ଦିଟା ଭାତ ଖାଇଦିଏ ଆଉ ଖଏନି ଆଉ ଏବେ ତ କାମ ସାରିକି ଟିକେ ବର୍ଷା ହଉଥିଲା ଆଉ କୁଆଡ଼େ ତ ଯାଇ ଆ ସି ହଉନି ଟିକେ ଶୋଇ ପଡିଥିଲେ। ଠିକେ ଧୂପ ଦେଇକି ଏଇଠି ଟିକେ ବସିଛି ଚା କରିି ପିଇବି। ଆଉ ଦେଖିବା କଣ ଟିକେ କରି ଖାଇବା ନହେଲେ ନାଇଁ ଆଉ ଚକୁଳି ଆଣ ଅଛି ପିଠା ଖଣ୍ଡେ କ କରିଦବା ଦେଖିଆ ଆଉ।
ହଁ ଆମର ବି ଏପଟେ ଏବେ ବର୍ଷା ସଖାଳୁ ଭୋର ତିନିଟା ରୁ ହଉଥିଲା। ଏବେ ହେଇ ଟିକେ ବର୍ଷା କମିଛି ତାପରେ ଏଇ ତିନିଟା ଚାର ତି ତିନିଟା ରୁ ବର୍ଷା ତିନିଟା ସାଢେ ତିନିଟା ରୁ ବର୍ଷା ପୁରା କମି ଯାଇଛି ତାପରେ ବର୍ଷ ଗଲା ପରେ ସେଇଠି ସବୁ ଏବେ ସମସ୍ତେ ପା ପୁରା ଫାଙ୍କା ଥିଲା ଏବେ ପାର୍କ ପୁରା ଭିଡ ହେଇଗଲାଣି ବର୍ଷ ଛାଡ ଗଲା ଯେତେବେଳେ ସବୁ ଲୋକ ଆସିଲେ ତା ପରେ ରାସ୍ତାରେ ଯୋଉ ଭଳିଆ ପାଣି ହେଇଥିଲା ଆମର ଯୋଉ ଇଏ ରାସ୍ତା ନା ଯୋଉ ସବୁ ଟାଇଲି ପଡ଼ିଛି ସେ ସେଇଥିରେ ସବୁ ତକ ଆ ଯୋଉ ସେଇ ପାଣି ଗୁଡାକରେ ସବୁ ତକ ସେ ପାଣି ଗୁଡ଼ାକ ତଳକୁ ପଳଉଛି। ଏମିତି ହେଇ ହେଇକି ସବୁ ରାସ୍ତା ଶୁଖିଗଲାଣି ଆଉ।
ହଁ ପାଣି ତ ହଉଛି ବର୍ଷା। ତାହେଲେ ତ ପାଣି ତ ହେଇଯିବ ଆଉ ଆଉ ବଷ ସାତ ଦିନ ମାନ ଛାଡୁନି ଆଉ। ଝିପରି ଝିପରି ଝିପରି ଝିପରି ସେମିତି ହଉଚ ଆଉ ଆଗ କୁଆଡେ ଯାଇ ଆସି ହଉନି ଆଉ ବର୍ଷା ତ ହ ନ ମନେ ନେଇଯାଇଥିଲୁ ହ୍ୟାଲୋ ଚ ଚଡ ଚଡ ହଉଛି କାାଇହିଁ ଫୋନ ଟା ଆପଣଙ୍କର
ଏବେ ଶୁଭିଲା
ଏଟା ନା ପାବା ଫୋନ କରଥିଲବୁ ହଁ ସୁ ଲାଗେ ହଁ କୁହନ୍ତୁ
ହଁ ମୁଁ କହୁଥିଲି କି ଏବେ ବି ତ ବର୍ଷା ସବୁତକ ଛାଡିଗଲାଣି ହେ ତାପରେ ଏ ସବୁ ପାର୍କ ରେ ବି ଭିଡ ହେଇଗଲାଣି ଆଉ ଆପଣ ବୋଧେ ଆଜି ସନ୍ଧ୍ୟାବେଳ ସବୁବେଳେ ଯାଆନ୍ତି ଆପଣ ଆପଣଙ୍କ ସାଙ୍ଗ ଘରକୁ ଆପଣଙ୍କ ସାଙ୍ଗ ଘରକୁ ମୁ ଯାଇନାହାନ୍ତି ବୋଧେ ଆଜି କାରଣ ଆପଣ ସବୁ ଣ ନାହାନ୍ତି ତୁ ଆପଣଙ୍କ ସାଙ୍ଗ ସହିତ ଚାଲିବା ପାଇଁ ଆଜି ଯାଇନାହାନ୍ତି କି
ବର୍ଷା ତ ହଉଛି ଆ ଯାଇନି ସେଇଥିପାଇଁ ସେ ଦି ଥର ଫୋନ କଲେଣି ଆସ ସେ ଆଉ ଜଣ ସାଙ୍ଗ କତିର ତାଙ୍କ ପିନ୍ଢା ସେ ତାଙ୍କ ଘର ସେ ପିନ୍ଢାରେ ଆମେ ବସୁ ସେ ଫୋନ କଲେ ନ ଚାଲିଲେଝି ଭସା ତ ହଉଛି ନଚଲେ ନାଇଁ ଆସ ସେଠି ବସିବା କ ନା ଯିବିନି ଆଉଜି ଦେିହ ଟା ଭଲ ଲାଗୁନି ମାଧା ମାଧା ନାଗୁଛି ଆଉ ବର୍ଷା ପାଗର କାହିଁକି ଯିବି ସେଠି ବସିଲେ ଥଣ୍ଡା ହବ ଆଉ ସେଇଥିପାଇଁ ଗନିନି ଦି ତିନି ଥର ଫୋନ କଲେଣି ମୁଁ ଯାହା କାଲିକି ଯିବି ଆଜି ଆଉ ଭଲୁନି ଆଉ ଭଲ ଲାଗୁନି ଦିଅ ଗଟା ଆଜି ବର୍ଷା ପାଗ ମାଦ ମାଦ ଲାଗୁଛି ଆଉ ଭଲ ଲାଗୁନି ଆଉ ଟିକେ ଯାଉ ନାଲି ଚା ଟିକେ ଅଧା ଗୋଲମଚ ପକେଇ କଢା କରିକି ଟିକେ ପିଇବି ତାପରେ ଦେଖିବା କଣ ହଉଚ ଆଉ ଆଉ
ଖ ତଗ ହେଇଛି ଆଜି ବି ମୁଁ ମତେ ପୁରା ମାନ୍ଦା ବାନ୍ଦା ଲାଗୁଥିଲା ମୁଁ ବି ଆଜି ପୁରା ଶୋଇ ପଡିଥିଲି ଏକାଥର ଏକ ଯୋଉ ଅ ଖର ଶୋଇ ପଡିଥିଲି ଉଠିଥିଲି ଛଅଟା ସାଢେ ଛଅଟା ସାଢେ ଛଅଟା ବେଳକୁ ଉଠିଥିଲେ ତାପରେ ପୁଣି ସାଢେ ଛଅଟା ସାତଟା ବେଳକୁ ଶୋଇପାରିଲି ଏକା ଦୁଟ ସାଢେ ସାତା ବେଳେ ଉଠଛି ଉଠିକି ସବୁ କାମ କାମ ଫାମ ସାରିକି ସବୁ କାମ ସରିଲା ପରେ ସକାଳୁ ଟି ତାପରେ ଖରା ବେଳେ ଭାତ, ଡାଲି ଆଉ ଯୋଉ କାଙ୍କଣ, ପୋଟଳ ଆଳୁ ଭଜା ଖାଇଥିଲି ତାପରେ ଯୋଉ ଦହି କାଞ୍ଜି ସେଇଟା ଖାଇଥିଲି, ଆଉ ପାମ୍ପଡ଼ ଖାଇଥିଲି, ସାଲାଡ ଖାଇଥିଲି ଏତିକି ଆଉ।
ଭଲ ଖାଦ୍ୟ ଖାଇଛନ୍ତି ବଢିଆ ଖାଦ୍ୟ ଖାଇଛନ୍ତି ଆଜି ଥଣ୍ଡା ପାଗ ବର୍ଷା ହେଇଛି। ଆପଣଙ୍କ ଆଡେ ଜୋରେ ହେଇଛି ନା ଅଳ୍ପ ଝିପିଝିପି ବର୍ଷା ହେଇଛି।
ନା ସକାଳୁ ସକାଳୁ ଜୋରସେ ହଉଥିଲା ମାନେ ତିନିଟା ଚାରିଟାବେଳେ ଯେତେବେଳେ ବର୍ଷା ହେଲା ଭୋରର ମାନେ ଛଅଟା ସାତ କେତେଟା ଯାଇ ପୁରା ଜୋରସେ ବର୍ଷ ହେଲା। ଅ ସାଢେ ଛଅଟା ପର୍ଯ୍ୟନ୍ତ ତାପରେ ବର୍ଷା ପୁରା କମି ଗଲା ଝି ଝିପି ଝିପି ଝିପି ଖାଲି ହେଲା ପୁରା ଦିଟା ପର୍ଯ୍ୟନ୍ତ ତା ତିନିଟା ଠାରୁ ପୁରା ବର୍ଷା କମିଯାଇ ପୁରା ଛାଡିଗଲା ଏବେ ତ ଆଉ କାଇଁ ବର୍ଷା ପକେଇନି ବର୍ଷା ତ କାଇଁ ପକେଇନି ଆଉ। ରାତିରେ ପୁଣି ପକେଇଲା ପକେଇଲା ବର୍ଷା ଦିନ ତ ବର୍ଷା ଏମିତି ହବ ପୁଣି ଏଇ କିଛି କି ଲୁଗା ବି ଆଜି ଶୁଖି ନାହିଁ।
ତ ବର୍ଷା ଏ ପର୍ଯ୍ୟନ୍ତ ପକଉଛି ଫ୍ୟାନରେ ଆମେ ଲୁଗା ପକେଇ ଦେଇଦେଇଛୁ। ଆଉ ମୋଟା ମୋଟା ଅଛି ରାତିର ପକେଇଦବ ଜାଗା ତ ହଉନି, ଆଉ ଘରେ କେତେ ସୁତୁଲି ବାନ୍ଧିବ। ଅସନା ଦେଖାଯାଉଛି ସୁତୁଲି ବାନ୍ଧିଲା ବେଳକୁ, ଆଉ ରାତିରେ ଦେଖିବା ପକେଇଦବା ସିଏ କଳା ହବଟେ ଚେଇଆରି ଫେଇଆରି ପକେଇକି। ଶୁଖେଇବା ଆଉ ଯା ବର୍ଷା ତ ହଉଛି ଦିନ ମାନେ ଆଉ ଶୁଖେଇବା କୋଉଠି? ଆଉ ଏଇଭଳିଆ ଆଉ।
ହଁ ବର୍ଷ ବି ତ ହଉଛି ଏବେ ସବୁବେଳେ ତାପରେ ଯୋଉ ଏତେ ଜୋରସେ ବର୍ଷା ହେଲା ବେଳକୁ ସବୁତକ ଯୋଉ ଲୁଗା ଗୁଡାକ ବି କି କିଛି ଶୁଖୁନି ଆମର ବି ଏଇ ସବୁ ଫ୍ୟାନ ରେ ପକାହେଇଛି ତାପରେ ମୋଟା ଜିନିଷ ଗୁଡା ସବୁ ବାହା ପକା ହେଇଯାଇଛି ଯୋଉ ଆମର ଗୋଟେ ଅଛି ଦାଣ୍ଡ ଘର ଭିତର ଘରକୁ ଯିବା ପାଇଁ ସେଇଠୀ ଯୋଉ ପୁରା ଲମ୍ବା ତାରଟେ ଲଗା ହେଇଛି ସେ ତାପରେ ଏମତି ମାନେ ଟିକେ ଟିକେ ତାର ଲଗେ କିଛି ଦାଣ୍ଡ ଘର ତାର ଲଗାହେଇଛି ପୁରା ଭିତର ଘରେ ବି ତାର ଲଗାହେଇଚି। ସବୁ ଘରେ ଗୋଟେ ଗୋଟେ ତାର ଲଗେଇ ଦେଇଛନ୍ତି, ସବୁଠି ପକେଇଦେଲେ ଏଇ ବାହାରେ ତ ପବନ ହେଇକି ଶୁଖିଯିବ ଆଉ। ତାହେଲେ ଚାଲିଲେ ଯାଇଁକି
କରିବି ଆଉ।
ହଁ ହଁ ଏବେ ତ ଆଉ ସମୟ ବି ନାହିଁ କଥା ହେବା ପାଇଁ। ମୁଁ ରଖୁଛି ଆଉ କେତେବେଳେ କଥା ହବା ସମୟ ହେଲେ ଆଉ।
ହଁ ହଁ ହଉ ।